ହ୍ୟାଲୋ ହ୍ୟାଲୋ।
କଣ ଆପଣଙ୍କ ଭୟେସ ଶୁଭୁଛି ଆଜ୍ଞା ଶୁଭୁଛି ପ୍ରପରଲି।
ଆଉ ଆପଣ ଏବେ କଣ କରୁଛନ୍ତି?
କଣ କିଛି ନାହିଁ ଉଠି ଅଛି କଲେଜ୍ ଯିବାର ଅଛି।
କେତେବେଳେ ଉଠିଲେ?
ଏଇ ଦଶ ମିନିଟି ହେଲା ଉଠିଛି।
ଜଲ୍ଦି ଉଠୁଛନ୍ତି?
ଆଜ୍ଞା ଆଉ ବର୍ଷା ପାଗ ଟା କଣ ଉଠିବାକୁ ଇଚ୍ଛା ହଉଛି କି?
ଓହୋ ରାତିି କେତେବେଳେ ଶୁଆ ହେଲା କି?
ରାତିରେ ତ ଏଗାରଟାରେ ଶୋଇଛି। ମୁଁ ଟିକେ ଜଲ୍ଦି ଶୋଇପଡେ ବା।
ଓହୋ ହଁ ଭଲ ଅଧିକ ନିଦ ନେଲେ ଭଲ ନା ମାଇଣ୍ଡି ଫ୍ରେସ ରହିବ। ଆଉ ତମ ଦି ଜଣଙ୍କର ଚାଲିଛି ନା ଚାଲିନି?
ଚାଲିଛି।
କଣ ଚାଲିଛି କହିଲ?
ଯାହା ଆପଣ ପଚାରୁଛନ୍ତି ଯୋଉଟା କହିହବନି।
ହଁ ମୁଁ ମୁଁ କଣ ପଚାରୁଛି କହିଲୁ?
ଏଇ ଗପା ଗପି ବିଷୟରେ ତ?
ନାଇଁ ନାଇଁ ଆରେ ସିଏ ଗୋଟେ କଣ ମିଶନ୍ ଷ୍ଟାର୍ଟ କରିଛି ବା ତୋ ସାଙ୍ଗ?
କୋଉ ମିଶନ୍?
ମିଶନ୍ ପତ୍ଲି କମର୍।
ହେ ହେ ହେ ନା ନା ସେଇଟା ମୋର ଚାଲେନି ବିକଜ୍ ମୁଁ ଅଲ୍ରେଡି ଅ ସାତ କିିଲ ଲସ୍ ଲୁଜ୍ କରିସାରିଲିଣି। ୱିଦ୍ଆଉଟ୍ କିଛି କରିକି, ସେଟା ମୁଁ ଜାଣିନି ସେ ଆପେଆପେ ହେଇଚାଲିଚି।
ଓହୋ, ସେ କହୁଛି ଫୋନ୍ କରିକି ମତେ ଟିକେ ଲାଗୁଚି ମୁଁ ଟିକେ ଅଧିକ ମୋଟା ହେଇଯାଉଛି, ତେଣୁ ମୁଁ ଟିକେ ଫ୍ୟାଟ୍ ରିଡ୍ୟୁସ୍ କରିବି। ତେଣୁ ଭାବୁଛି ଜିମ୍ ଯାଉଥିଲି କିନ୍ତୁ ଯେହେତୁ ତନୁ ଠାକୁର୍ ଗଲାନି ତେଣୁ ମୋର ଇଚ୍ଛା ହେଲାନି ଯିବାକୁ। ତାପରେ ମୁଁ କହିଲି ମୁଁ ସବୁଦିନ ଯାଉଛି ପାର୍କ। ସେଇଠି ୟୋଗା ସିଖା ହଉଛି। ଲାଇଭ୍ ହଉଛି ତୁ ଆସେ, ସେ କଇଲା ମୁଁ ଯାଇପାରିବିନି ମୋର କଲେଜ୍ ରହିଯାଉଛି। ତେଣୁ ମୁଁ କହିଲି ହଉ। ମୋର ଲାଇଭ୍ ହଉଛି ତତେ ଛାଡିଦେବି ସେ ଲାଇଭ୍ ହଉଥିବ ତୁ ଦେଖି ଦେଇ କହିବୁ। କହିଲା ହଉ ତନୁର ମୋର ମିଶିକି କରିବୁ ତାହେଲେ ଆଉ।
ହେ ହେ ହେ ତନୁକୁ ବିି ପୁରେଇଦଉଚ ତା ଦେରେ ହେ ହେ।
ଆ ସିଏ ସିଏ ମତେ ହିଁ କହିଲା ଆମେ ଦି ଜଣ ମିଶିକି କରିବୁ।
ଅ
ଏମତିଆ କଥା ଆଉ।
ହାଲୁ। ହାଲୁ ହାଲୁ।
ହଁ ଏବେ ସୁବି ହଁ ଏବେ ଶୁବିିଲା କହ।
ମୁଁ କହିଲି କି ଦଶଟାରେ ବାଟ ସାଢେ ନଅଟାରେ ଯିବା ପଡିବ। ତୋ ସହିତ କଥାଲେ ହିଁ ଏତେ
ତାହେଲେ ତୋର କଣ ଗୋଟେ ସିଆଡୁ ଟେକ୍ନିକାଲ୍ ଏରର ହଉଛି।
ମାନେ ମୁଁ କହିଲି ତୋରି ସହିତ କଥା ହେଲେ ଅସୁବିଧା ହଉଛି ସବୁବେଳେ ମାରୁଚି।
ମାରୁଚୁ ଟି ତାହେଲେ ଏଥର ଦିଥର ରିଫ୍ରେସ୍ ମାରିବୁ। ରିଫ୍ରେଶ୍ ନ ମାରିଲେ ଏଭଳି ପ୍ରୋବ୍ଲେମର ସମ୍ମୁଖୀନ କରିବାକୁ ପଡ଼ିବ।
ସେୟା ହିଁ ମୁଁ କହୁଛି ଏଇ ପ୍ରୋବ୍ଲେମ ଟା କେବଳ ଆପଣଙ୍କ ସହିତ କଥାବାର୍ତ୍ତା ହେଲେ ହିଁ ମତେ ସମ୍ମୁଖୀନ କରିଆକୁ
ଓହୋ ହଉ ଏବେ କିଛି ସିନ୍ସ ମୁଁ କରିବି। ନାଇଁ ନାଇଁ ନାଇଁ। ମୁଁ କଁ ଟେ କରିଦେବି ସିଏ ଆଉ ହବନି ପ୍ରୋବ୍ଲେମ୍। ହଉ ହଉ ହଉ କଣଟେ କହୁଥିଲୁ?
କଣ ମୁଁ ତ କିଛି କହୁ ନଥିଲି।
ମୁଁ ଟେ ଅଂଗ୍ ଏମିତି ବାହାରୁଥିଲା ମୁଁ କଣଟେ କହିଦେଲି।
କେଜାଣି ମୁଁ ତ ଭୁଲିଯାଏ ସାଙ୍ଗେ ସାଙ୍ଗେ ଆଉ କଣ ଯଦି ଅଟକେଇଥିବ ଅଟକେଇଥିବ ସେ ରହିଥିବ ଆଉ।
ଇଏ ମୋ ଠୁ ବି ଅଧିକ ଭୁଲା ଦୋଷ ଆପଣଙ୍କର ଅଛି ତାହେଲେ ଆଉ।
ବହୁତ୍ ବହୁତ୍।
ମୁଁ ତ ଆଜି କଣ ଖାଇଛି ପଚାରିଲେ ମୁଁ ଆଗ ଟିକେ ଭାବିବି କଣ ଖାଇଥିଲି। ଏଥିରୁ ବି ଗୋଟେ ଦିଇଟା ମନେ ପଡିବନି। ନାଇଁ ନା ଆମେ ଖାଇକି ପାର୍କ ଯାଇଥିଲୁ। ଏବେ ଆସିଚୁ ପାଞ୍ଚ ମିନିଟ୍ ହେଲା ଆପଣଙ୍କୁ ଫୋନ୍ କଲି।
ଓ ଆଚ୍ଛା ଭେରି ଗୁଡ଼।
ଅନ୍ୟବାଦ। ମୁଁ ଖାଇଛି ଛ ଛ ଛତୁଆ ଖାଇଛି ପାର୍କ କୁ ତାପରେ ଟିକେ ହାତ ଗୋଡ ହଲା ହଲି କରି। ଧ୍ୟାନ ମୁଦ୍ରାରେ ବସି ପ୍ରାଣାୟାମ କରି ଆସିଲି ଆଉ।
ଆପଣଙ୍କର କେତୋଟି ସରିଲାଣି।
ମୋରୋ କଣ ସରିବ।
ମାନେ ଆପଣଙ୍କ ବୟସ ଟା ସେମିତିରେ କେତେଟା ସରିଲାଣି। ବୟସ।
ବୟସ।
ହୁଁ।
ବୟସ ତ ହେଇଟି ରଜ କୁ ମୋରୋ ଚାଲିଲା। ଟେନ୍ ପ୍ଲସ୍ ଏଇଟ୍ ପ୍ଲସ୍ ୱାନ୍ ମାଇନସ୍ ୱାନ୍।
ଆପଣ ଏମିତି ପ୍ଲିସ୍ କୁହନ୍ତୁନି ପ୍ଲିସ୍ ପ୍ଲିସ୍।
ଉଣେଇଶ ବର୍ଷ ହେଲା।
ମୁଁ ଆପଣଙ୍କୁ ଆପଣଙ୍କର ବୟସ ତ ପଚାରିଲି ଆପଣଙ୍କୁ ମୁଁ ଆକ୍ଚୁଆଲି ସେଇଡା ପଚାରିଲି ଆପଣ ବୁଝିବା ଦର
ହଁ ମୁଁ ମୁଁ ସେ ଆଗ ବୁଝିଲି ଯେ ମୁଁ ସେଥି ପାଇଁ ଆଉ ଥରେ ପଚାରିଲି ବୟସ ପଚାରୁଛନ୍ତି। ମୋର ବାଇଶ।
ଓ ଆଚ୍ଛା ବାଇଶି ବର୍ଷ ହେଗଲାଣି ଓହୋ। ବୋହୁତ ବଡ ତାହାଲେ ଆପଣ ମୋଠୁ ମାତ୍ର ଅଠର। ଓ ବୟସ ପଛାରୁଚନ୍ତି ସେଇଡା କୋଡିଏ।
ଓହୋ କୋଡିଏ ଟା ହେଇଗଲାଣି ଆଉ ଆଜି ଏକାଥରେ ହେଇଯିବ ତିରିଶ ବର୍ଷ ଆଜି ହେଇଯିବ ଆପଣଙ୍କୁ।
ଆଜି ଲାଷ୍ଟ କି ମାନେ ଆମୁକୁ ତିରିଶ ହବା ପାଇଁ ଆଜି ବାଧ୍ୟ କି।
ନାଇଁ ନାଇଁ ବାଧ୍ୟ ନୁହଁ ମତେ କାଇଁ ଲାଗୁଛି ଆପଣ ଆଜି ତିରିଶ କରିଦେବେ ବୋଲି ଆପ୍
ସେମିତି କେମିତି ମୋର ପରା କଲେଜ ରୋହୁଛି।
ଆଉ କଲେଜ ରେ ବା ଉନୋ ଖେଳା ହଉଚି ସେଇ ଭିତରେ କଲ କରିଦେବେ।
ସେଇଟା ସରିଲା ପରେ ହୋଉଚି ଉନୋ ଟା ମାନେ ସରୁ ସରି କଲେଜ କ୍ଲାସ ସରିଲା ପରେ ଉନୋ ଟା ହୋଉଚି ନା ଆଉ ସେଟା କଲେଜ କ୍ଲାସ ମଝିରେ
କଁ ଡେଲ୍ଲୀ କଲେଜ ଯାଉଚ ସବୁ।
ଏଇ ତ ଦିଇ ଦିନି ହେଲା କଲେଜ ଖୋଲିଚି ଆଉ ଡେଲ୍ଲୀ କଣ। ଦିଇ ଦିନି ହେଲା ତ ଯାଉଚୁ ଆଜି ଯିବୁ ଆଉ। ହଁ ଆଗୁରୁ ତ ଯାଉଥୁଲୁ ସବୁ ବୋଳେ କଲେଜ୍
କଁ ପଢା ହୋଉଚିନା ହେନ୍ତି ଖାଲି ଗୋଟେ ପାଳୋଉଚ ବୁଲିବାକୁ ମୁହଁ ଦେଖେଇବାକୁ।
ନା ନା ଡେଲ୍ଲୀ ଆମର ଭାଇ ବୋହୁତ ଷ୍ଟ୍ରିକ୍ଟ ଆମ ଦେପାଟମେଣ୍ଟ।
ଓହୋ ଆଉ ଇଏ ଗେଡି ଯାଉଚି ନା ନାଇଁ।
ଇଏ କଣ ବାଇଶି ତାରିଖରେ ଯିବ କୋହୁଚି ସମସ୍ତେ ଗଲେ ସିଏ ଯିବ। ମାନେ ତାଙ୍କ ଡିପାଟର୍ମେଣ୍ଟ ରେ କେହି ଯାଉନାହାନ୍ତି
ବାଇଶ ତାରିକ
ବାଇଶ ଟା ସୋମବାରେ କି।
ହଁ ହେଇଥିବ ବୋଧେ।
ଆଁ ସେଇ ଯୋଗୁ ସବୁ ବାଇଶ ଡିଶାଇଟ୍ କରିଛନ୍ତି ଯିବେ ଆଉ।
ସେଇଆ ଆଉ ମୁଁ ଯେତିକି ଫୋନ କରୁଚି ସବୁ ଆମେ ବାଇଶରେ ଯିବୁ କଲେଜ ମୁଁ କହିଲି ବାଇଶି ରେ କଣ। କଲେଜ ତ ଖୋଲିଗଲାଣି ଏଇଆ ଆଉ। ଆଉ ଉନ ଖେଳା ଆପଣଙ୍କୁ କିଏ ଶିଖେଇଲା।
ଏଇ ମୋର ପ୍ରିୟ ସାଙ୍ଗସାଥି ଉଁ ମାନେ।
ମତେ ଆସୁନି ମତେ କିଏ ଶିଖେଇବ।
ଆମେ ଅଛୁ, କଁ ପାଇଁ?
ହଁ, ଶିଖଉନାହାନ୍ତି।
ଏଇଥିରେ କେମିତି ଶିଖେଇବି, ଗୋଟେ କାର୍ଡ ଟେ ମନେକର ପଡିଥିବ, ସେଇ କାର୍ଡ ଉ ଉପରେ ଆପଣ ସେମ୍ କଲର, ନହେଲେ ସେମ୍ ନମ୍ବର ପଡେ ପକେଇ ପାରିବେ, ବୁଝିଲେ।
ଓହୋ, ଆଉ ଗୋଟେ କଣଟେ ପ୍ଲସ୍ ଟୁ, ପ୍ଲସ୍ ଫୋର ଅଛି, ମୁଁ
ସେଇଟା ମାନେ ହଉଛି କି ଆପଣଙ୍କର ସାଇଡରେ, ମାନେ ଗେମ୍ ଟା ଯୋଉ ପଟେ ଚାଲିଥିବ, ମ ସେମତି ଡାହାଣ ପଟୁ ବାଁ ପଟୁକୁ କି ଯେମିତି ବି, ତ ଆପଣଙ୍କ ସାଇଡ୍ ବାଲା ପ୍ଲସ୍ ଫୋର, ମାନେ ଚାରିଟା କାର୍ଡ ଉଠେଇବେ। ମାନେ ଇ ଏଇ ଗେମ୍ ଟା ହଉଚି, ଯେମିତି କାର୍ଡଟା ଜଲ୍ଦି ସରିବ, ଆପଣ ବାସ୍ ସାତଟା କାର୍ଡ ଥିବ, ଆପଣଙ୍କୁ କାର୍ଡ ଜଲଦି ସାରିବାର ଅଛି। ଯାହାର ସବୁଠୁ ଫର୍ଷ୍ଟ ଜଲ୍ କାର୍ଡ ସରିଗଲା, ସିଏ ଜିତି ଗଲା, କିନ୍ତୁ ଯଦି ଆପଣ ପ୍ଲସ୍ ଫୋର୍ କି ପ୍ଲସ୍ ପ୍ଲସ୍ଟଟୁ ପକେଇଦେଲେ, ତାକୁ ଆଉରି ଚାରିଟା କାର୍ଡ଼ ନବାକୁ ପଡିବ, ବୁଝିଲେ।
ଓହୋ।
ଆଉ ରିଭର୍ସ କାର୍ଡ ଥିବ, ମାନେ ଗେମ୍ ଟା ଯଦି ଅଲଗା ଆଡୁଆ ଚାଲ୍ ଥିବ, ସେଟା ଡିରେକ୍ସନ ତାର ଚେଞ୍ଜ ହେଇଯିବ, ସିଏ ଗୋଟେ ଅଲଗା ମାନେ, ଆଡୁଆ ବୁଲିବ।
ମାନେ ତିନିଟା କିଛି ଏକ୍ସପେସ୍, ସରି ମାନେ ଅଲଗା କାର୍ଡ ଅଛି ତ ଏଇ ତିନିଟା ଖାଲି ପ୍ଲସ୍ଟଟୁ, ପ୍ଲସ୍ ଫୋର, ଆଉ ରିଭର୍ସ।
ହଁ, ଆଉ କଲର ଚେଞ୍ଜିଙ୍ଗ୍ କାର୍ଡ ଅଛି, ମାନେ, ମାନେକର ଗେମ୍ ଟା ୟେଲୋ ୟେଲୋରେ ଚାଲିଥିବ ଆପଣ ସେ କଲର ଚେଞ୍ଜିଙ୍ଗ କାର୍ଡ ପକେଇଦେଇକି, ଆପଣ ଗେମ୍ ର କଲର ଚେଞ୍ଜ କରିବେ, ମାନେ ରେଡ଼୍ କରିଦେବେ। ତ, ତାପରେ ଗେମ୍ ଟା ରେଡ୍ ରେ ଚାଲିବ।
ଓହୋ, ଏଇଟା କଣ ଖେଳିବାକୁ ମଜା ଲାଗୁଛି?
ହଁ, ଏଇଟା ଉନୁର ନର୍ମାଲ୍ ଟା। ଆହୁରି ନୋନ୍ ନୋ ମର୍ସି ଫ୍ଲିପ ବାଲା ବି ଅଛି, ସେଥିରେ କାର୍ଡ, ମାନେ ଏମିତି ବୁଲିଯିବ। ତାପରେ, ଆଉ ବି ବହୁତ ପ୍ଲସ ଫାଇଭ୍, ପ୍ଲସ୍ ଟେନ, କାର୍ଡ ନବାକୁ ପଡିବ ଆପଣଙ୍କୁ। ଯାହାର ପଚିଶ ଟା କାର୍ଡରୁ ନେଇଗଲେ ତା ମାନେ, ଆପଣ ଗେମ୍ ରୁ ବାହାରିି ଯିବେ।
ଓ, ଏଇଟା ଆଉ କେତେ ଜଣ ଖେଳିପାରିବେ?
ଏଟାକୁ ଯେତେ ଜଣ ଚାହିଁଲେ ଖେଳିପାରିବେ।
ଓହୋ, ଆପଣ କେତେ ଜଣ ଖେଳୁଛନ୍ତି?
ଆମେ ଖେଳୁ ସେଇ, ଆଠ ଜଣ, ଦଶ ଜଣ, ପାଖାପାଖି ଖେଳୁ।
ଭଲ ଆଉ, କଲେଜ୍ ରେ ଗୋଟେ ହଉଛି ଖେଳ।
ପ୍ରାପ୍ତି ମ୍ୟାଡାମ୍ ବି ଖେଳନ୍ତି, ତାଙ୍କ ସାଙ୍ଗ ମାନଙ୍କ ସହିତ।
ଓହୋ, ସିଏ ବି ତାହାଲେ କଲେଜ୍ ଆସିଲେଣି ନା?
ଏବେ, ଏବେ ସିଏ
ନା ସିଏ ବି ସେ ଜାଣିନି ଲୋ, ସେ କୁହା ହେଇନି ବି ଅବଶ୍ୟ, ମୁଁ ତ କହିହେଇନି କେବେ? ସାୟନ୍ ବୋଧେ କହୁଥିଲା କହିବ ଯଦି ସିଏ, ଭୁଲି ଯାଇଛି ବୋଧେ।
ଓ ହୋ। ହଉ ଠିକ୍ ଅଛି, କଣଟେ କହୁଥିଲି ଭୁଲିଗଲି।
କଣ କହୁଥିଲେ ଆପଣ? ଆପଣଙ୍କୁ ତ ଶିଖେଇଦେଲି, ଆମେ କଉଦିନ ଦେଖା ହେଲେ ଖେଳିବା, ଆଉ ତ ଦେଖା ହିଁ ହେଇନେ କମ୍ପୁଟର ପରଠୁ।
ମୁଁ, ମୁଁ ପାୟଲ କୁ କହିଲି ମତେ ଶିଖେଇବୁ ତୁ? ସେ କହୁଚି, ଆମେ କଲେଜ ରେ ଖେଳୁଛୁ, ତୁ ପଳେଇ ଆସିବୁ କଲେଜ୍।
ମୁଁ କହିଲି ମୁଁ କହିଲି କଣ ତମ କଲେଜ୍ କୁ ମୁଁ କଉଥିରେ ଯିବି? ସେ କହୁଚି ସାଇକେଲରେ ଅଁ।
ହଁ ଆରେ ଶୁନୁନୁ
କହିବି ତାକୁ।
ମୁ ତ ପାଖାପାଖି ସେମ୍ କେହି ଜାଣିବିି ପାରିବେନି, ଆସିଯିବୁ।
ହଁ ପୁରା ସେମ୍ ପିଲା ମାନେ ମୋତେ ଡାକୁଛନ୍ତି କ୍ଲାସ୍ ରେ ବସିକି ପଢିବାକୁ। କହିଲି କଣ କଣ କ୍ଲାସ ରେ ପଢିବି?
ଯିବୁମ୍ କେହି ଜାଣିପାରୁନି କେହି ପଚାରିବାକୁ ଆସୁନାହାଁନ୍ତି କିଏ ଆସିଛ କିଏ ନାଇଁ। ବି ଜେ ବି କଲେଜରେ କିଏ ବସିପାରିବ।
ହଁ ହଉ ଦେଖିବା କେତେବେଳେ ଯିବା ଆଉ। ହଁ ଆପଣଙ୍କ ହଁ ହଁ ହଁ ଆପଣଙ୍କ କଥାରୁ ତ ଆମେ ଅଧା ଆଧି ଶିଖିଗଲୁଣି। ଆ ଖାଲିଟିକେ ପ୍ରାକ୍ଟଟିସ୍ କରିଦଲେ ହେଇଯିବ।
ଆଜ୍ଞା।
ହଉ ଆମ କଥାରା ସମୟାନୁବର୍ତ୍ତିତା ହେଇଗଲାଣି। ତେଣୁ ଆପଣଙ୍କ ସହିତ କଥା ହୋଇ ଆମକୁ ବହୁତ ତୃପ୍ତି ମନେ ହେଉଛି। ତେଣୁ ଆପଣଙ୍କ ଦିନଟି ଶୁଭ ହଉ ଆମେ ରଖୁଛୁ।
ଆଜ୍ଞା।